ହଁ କେମିତି ଅଛନ୍ତି? ହଁ ମୁଁ ବି ଭଲ ଅଛି। ଆଉ କଣ କରୁଛନ୍ତି?
ଏଇଠି ବର୍ଷା ହଉଚି ଜୋରରେ ଏଠି ବସିଛି।
ଆଜ୍ଞା କଣ ଖାଇଥିଲେ?
ଖାଇନି କିଛି ଦିହିପରେ ଟିକେ ଭାତ ହେରିକା ଖାଇକି ଶୋଇଥିଲି, ସାଧା ତ ଆଜି ଶନିବାରେ ଆଉ ନାସ୍ତା ଟିକେ କରିଚି ହାଲ୍କା। ବିସ୍କିଟ
ଆଜ୍ଞା। ଆଉ
ଆଉ ରାତିରେ କଣ ଖାଇବା ହବ?
ରାତିରେ ସେଇ ସାଧା ଉପରେ ଯାହା ହବ।
ଆଜ୍ଞା
କଣଟେ?
ଆଉ ଦେହ କେମିତି ଅଛି ଆପଣଙ୍କର?
ଭଲ
ଆଉ ଆପଣ ଘର ଲୋକଙ୍କ ଦେହ ଭଲ ଅଛି ତ?
ହଁ ଭଲ ଅଛି। ମୁଁ ଆସିଛି ଟିକେ ବାହରକୁ ତ
ଆଜ୍ଞା ଆଜ୍ଞା
ତମେ କଣ କହୁଚ?
ଆଜ୍ଞା
କଣ କରୁଚନ୍ତି ତମେ?
ମୁଁ ଏଇଠି ବସିଛି, ମୁଁ ଜଷ୍ଟ ଏବେ ଖାଇକିନା ଉଠିକି ବସିଥିଲି ଏଠି।
କଣ ଖାଇଲେ?
ଏବେ ଏଇ ଟିକେ ପକୁଡ଼ି ଛାଣି ଦେଇଥିଲୁ ସେଇଆ କୁ ଖାଇଥିଲୁ।
ହୁଁ
ଆଜ୍ଞା
ପକୁଡ଼ି କଣ ଘରେ ବନେଇ ଥିଲେ?
ହଁ ହଁ
କେମିତି କଣ ବନେଇଲେ କହିବେ କି ଟିକେ?
ହଁ ଘ ଫାଷ୍ଟ କଣ କରିବେ ପାଣି ଆଣିବେ ସେଥିରେ କିଛି ଲୁଣ ଟିକେ ପକେଇବେ, ସ୍ୱାଦ ଲୁଣ ତ କମ୍ ଖାଇବ ନା ଦେ ସେଥିରେ ଟିକେ ଲଙ୍କା ଗୁଣ୍ଡ ପକେଇବେ, ତାପରେ ପ୍ଲସ ବେସ୍ ବେସନ ଆଣିବେ ବେସନକୁ ଗୋଳେଇବେ ତାଙ୍କ ସହିତ ଟିକେ ପିଆଜ ଟିକିଟିକି ମାନେ ପତ୍ର ଉପରେ କାଟିଥିବେ ସେଟା ପକେଇବେ ତାକୁ ଗୋଳେଇବେ ଗୋଳେଇଲା ପରେ ପାଣି ଯଉ ଟିକେ ମାନେ ପାଣି ବେଶୀ ଶି ବି ହବନି ଟିକେ ମିଡିୟମ ସାଇଜ୍ ରହିବ ଯେମତି ରହିବ ତାପରେ ଅଲଗା ଗୋଟେ ଗ୍ୟାସ୍ ଅନ୍ କରିବେ, ତାପରେ କଢ଼େଇଚି ତେଲ ଦେବେ ତେଲ ଯେମିତି ଛାଣିଲା ଭଳି ତେଲ ଦେବେ ପ୍ଲସ ତେଲ ତାତି ଆସିବ ଯେତବେଳେ ସେଇ ଯୋଉ ଯୋଉଟା ଗୋଳେଇ ଥିବେ ମାନେ ବେସନ ସହିତ ତାକୁ ସେଟା ପକେଇବେ ପକେଇକି ତାକୁ ସେଇଟା ଛଣାରେ ଛାଣିବେ।
ମାନେ କଣ ନ ପକ ନା କଣ ଆଡ କରିବେ ଅଲ
ନାଇଁ ଅଲଗା କିଛି ନାଇଁ ବେଶନ ହଁ ପିଆଜ ପିଆଜ ଅଛି ପକେଇବେ ନହେଲେ ନାଇଁ ଆଳୁ ଥିବ ଯଦି ସରୁ ସରୁ କାଟି ପକେଇ ପାରିବେ ସେମିତି କରିପାରିବେ ନିଜେ ବନେଇ କରି ଖାଇବାର ଅଛି ଆଉ ତାକୁ କାଢିକିନି ଗରମ ତେଲରେ ଛାଣିକି ଗୋଟେ ପ୍ଲେଟ କୁ କାଢ଼ିବେ ସେଥିରେ କିଛି ଯଦି କଞ୍ଚା ଲଙ୍କା ଥିବ ଖାଇବେ ଖାଇବେ ନହେଲେ ନାହିଁ ବିଟ ଲୁଣ ଛିଞ୍ଚିବେ ବଢିଆ ଲାଗିବ ଆଉ ଭୁସ୍ରଙ୍ଗ ପତ୍ର ପଡିଥିଵା ଦରକାର ସେଥିରେ ଟେଷ୍ଟ ଆଜ୍ଞା ହଁ ସେ ଟେଷ୍ଟ ଟା ଆହୁରି ବାସ୍ନା ଟା ବଢିଆ ଲାଗିବ। ଆଜ୍ଞା
ବନେଇକି ଖାଇସାରିଲିଣି?
ହଁ ହଁ ଆମେ ଖାଇସାରିଲୁଣି।
ହଁ ଏବେ କଣ କରୁଛନ୍ତି ଆପଣଙ୍କ ଘର ଲୋକ?
ଘର ଲୋକ ଏଠି ବସିଥିଲେ ସବୁ ଆଉ
ହଁ
ଆଜ୍ଞା ପରୀକ୍ଷା ଦେବ ଆସିବ
ଆଉ ଆପଣ କଣ ପଢାପଢି କରିଛନ୍ତି ପଢାପଢି କଣ କରିଛନ୍ତି ଆପଣ?
ହଁ ମୋର ସରିଲାଣି ଗ୍ରାଜୁଏସନ ସରିଲାଣି ଏବେ ନିଜେ ଗୋଟେ ଦେଇଛି ଦୋକାନ
କଣ କହିଲେ ଇଣ୍ଟରଭି୍ୟୁ ଦେଇଛନ୍ତି
ହ୍ୟାଲୋ
ମୁ କହିଲି ସରିଲାଣି ଏବେ ବିଜିନେସ ଚାଲିଛି ମୋଷ୍ରୁମ୍ ଘରେ
ଓହୋ ବିଜନେସ୍ ଚାଲିଛି
ହଁ
ଆଜ୍ଞା
ନିଜେ ହୋମ ମେଡ କରିକି
ଭଲ ଭଲ ସେଇଟା ଓ ମୋମୋଜ
ହଁ ହଁ
ହଁ ବଢିଆ ତ ବଢିଆ ଆଇଟମ କରୁଛନ୍ତି ଆପଣ
ହଁ ମୋମୋଜ ଟା କେମିତି ହୁଏ ସେଟା?
ଆମର ମଇଦାରେ ହୁଏ ଆମେ ଯେମିତି ଆମେ ଦୋକାନରେ ଯେହେତୁ କରୁଛୁ ଆମେ ମଇଦାରେ ହିଁ ବନଉଛୁ
ହଁ ହଁ ଓହୋ ବଢିଆ ଆଇଟମ ଟେ ମୋମୋଜ୍ ବଢିଆ ଲାଗେ ଦେଖିବାକୁ ପୁରା ସ୍ମୁଥ ଲାଗେ ବଢିଆ ଲାଗେସେଇଟା ଦେଖିବା ପାଈଁ
କଣ କହିଲେ?
ବଢିଆ ଲାଗେ ସେଇଟା ଦେଖିବା ପାଇଁ ମତେ ବହୁତ ସୁନ୍ଦର ଲାଗେ ଯେମିତିକି ଆମ ଗଣେଶ ଯୋଉ ଠାକୁର ଖାଆନ୍ତିନି କଣ? ମଦକ ସେଇ ଭଳିଆ ଲାଗେ ମତେ ଦେଖିଲେ ଭଲ ଲାଗେ।
ସେ ଭେଜ ଭେଜ ମୋମୋ ଟା ସେଇ ଟାଇପ ର ବନାଯାଏ।
ଆଜ୍ଞା। ତା ଦେହରେ ଦିଅନ୍ତି ଯୋଉ କଣ ଟମାଟ୍ରୋ ଚଟନୀ ଦିଅନ୍ତି ବଢିଆ ଲାଗେ ସେ
ଏଡ ଚକନି ଆି ହୁଁ ହ ଆଉ ହ୍ୱାଇଟ ର ମିଓନିଜ ବି ବନାଏ।
ଆଜ୍ଞା। ଗ୍ରାଇଣ୍ଡିଙ୍ଗ ତ କରୁଥିବେ ନା?
ହଁ।
ହଁ। ଭଲ ଚାଲିଚି ଆପଣଙ୍କର ସେଠି?
ହଁ, ଚାଲିଛି ସେମିତି ଦିନକୁ ଏଇ ତିନିଶହ ଚାରିଶହ ଭିତରେ ସେଲ ହଉଛି।
ତ ଲାଭ ଅଛି ନା ଆପଣଙ୍କର?
ସେଇ ଭିତରେ ସବୁ ଯାଇକି ସେଇ ସାତ ଆଠଶହ ଇ ହଜାର ଭିତରେ
ମାନେ ମାସକୁ?
ଦିନୁକୁ
ଦିନୁକୁ ସାତସହ ଗ୍ରାମ ମାନେ ଖର୍ଚ୍ଚ ହେଇଯାଉଛି।
ନାଇଁସସ ଇନକ ମନି ସବୁ ଯାଇକି ବାହାରିଛି
ଓହୋ। ତାହେଲେ ଭଲ ନିଜର ବିଜିନେସ ଅଛି। ହଁ, ସେଇଥିରୁ ବି ଆପଣ ଚାହିଁଲେ ଆଉ କିଛି ବଡ ଆକାରେ ବି କରିପାରିବେ, ଭଲ।
ସେଇ ମାସ ଜାକରେ କୋଡିଏରୁ ପଚିଶ ହଜାର ହେଇଯାଉଛି।
ହଁ ସେଟା ନେଇ ଆଣିଥରେ ହଁଲି ଚାଲ ମୋମୋ ଯଦି ଭଲ ହେବେ ତମେ ସେ ସେଥିପାଇଁ ପସନ୍ଦ କରୁଛ ଖାଇବା ପାଇଁ।
ଯେହେତୁ ହୋମ ମେଡ ବନା ହଉଛି ସେ ସେଥିପାଇଁ ଟିକେ ସେଲିଙ୍ଗ ଟିକେ ଚାଲିଚି ଆଉ। ତାପରେ ତ ଲୋକଙ୍କର ବି ଡିମାଣ୍ଡ ଅଛି।
ଆପଣ କଉଆଡେ, ମାନେ କୁଆଡେ ଡିଷ୍ଟ୍ରିକ କଉଆଡେ ଆପଣଙ୍କର?
ଆମର ନୟାଗଡ଼ଠୁ ପନ୍ଦର କିଲୋମିଟର କିନ୍ତୁ ନୟାଡରେ ଆମ ରହୁଚୁ ପ୍ରାୟ।
ଆଜ୍ଞା।
ସେଠି ଆମର ଅଛି ମାନେ ବଲାଙ୍ଗୀ ପାର୍କ ଗୋଟେ ବଡ ପାର୍କ ଅଛି। ସେ ପାର୍କ ପାଖରେ ହିଁ ରହୁଚୁ। ଦୋକାନ ବି ସେଇଠି ଦେଇଚି।
ଆଜ୍ଞା। ଆଉ କଣ ପ୍ଲାନିଙ୍ଗ ରଖିଛନ୍ତି? ଆଗକୁ କଣ ସେଇ ଦୋକ
ହଁ। ନିୟ ଆସ୍ତେ ଆସ୍ତେେ ବଡ ହବନା ଛୋଟରୁୁ ବଡ଼ ହୁଏ
ଆଜ୍ଞା, ଆଜ୍ଞା। ଯାହା ହଉ ଭଲ ଗୋଟେ ଗୁଣ ରଖିଛନ୍ତି ଭଲ ଯାହା ହଉ।
ହଳଦା ମାନେ ଅନ୍ୟ ପାଖରେ ଖଟିବା ଅପେକ୍ଷା ନେଇଛି ନିଜେ ନିଜ ଗୋଟେ ରୋଜଗାର କରିବୁ। ନିଜେ ଗୋଟେ ମୁଣ୍ଡ ଖଟିବୁନି। ପରଲୋକ ପାଞ୍ଚ ହ ଆଉ ଆଉ ସ ଦୋକାନ ବନ୍ଦ କଲେ ବି କେହି କିଛି କହିବାର ନାହିଁ। ଚାରି ଦିନ ଆସିଲି ବନ୍ଦ ଆଡେୋ ଭାଇର ବାହାର ହହୁଛି କିଏ ପାଟି ଫାଟି କରିବ ଆଉ ନିଜେ ଭଞ୍ଚଥିଲୁ ନିଜେ ଆସିଲୁ ଆ କାହା ଅଣ୍ଡରେ ଯଦି ଥାଆନ୍ତୁ, ସେ ହଁ କହିବ କାହିଁ ବନ୍ଦ କଲ କଣ ହେଲା?
ଶୁଣନ୍ତି ଭାଇ ସେଇଥିରୁ ବି ଚାହିଁଲେ ଆଉ ଗୋଟେ ପ୍ରକାର ବିଜନେସ କରିପାରିବେ ସେଇ ପଇସାରୁ। ଗୋଟେରେ ତ ଏମତି ଚଳେଇହବନି। ହଁ। ତ
ସେମିତି ପ୍ରାୟ ଟାଇମ ମାନେ ଦୋକାନ ମୋର ବନ୍ଦ ହେଇଯାଉଥିଲା। ଏବେ ଟିକେ ଦୋକାନ ରେଗୁଲାର ଟିକେ ଖୋଲା ହଉଚି। ଏବେ ବର୍ଷା ଟା ହଉଚି ନା ଏବେ ଲଘୁଚାପ ଟା ଅଛି ବର୍ଷା ଟା ହଉଚି। ତାରିଖ ଯୋଉ। ଅଛି ତିନି ଅଛି। ହଁ। ବର୍ଷା ହେଲେ ନିହାତି ଭାବରେ କମିଚି।
ହଁ ସେଟା ଠିକ କଥା ସ କୋଉ ସିଜିନେ ବେ ସି ଭଲ ଚାଲେ ମାନେ ଖରା ସିଜନ ନା ବର୍ଷା ନା ଶୀତରେ।
ଆ ପ୍ରାୟତଃ ଶୀତ ଦିନେ ଅଧିକ ଟାଇମ ମାନେ ଚାଲେ। ଶୀତରୁ ମାନେ ଗରମ ଜିନିଷ ଲୋକ ଖାଆନ୍ତି ଭଲ ପାଆନ୍ତି ନା ସେଥିପାଇଁ।
ହଁ ହଁ ହଁ ସେଟା ବି ଭଲ ଶୀତିଦିନ ବଉଟ ସମୟ ବି ରହେ ଗରମ ହେଇକି।
ସୀତ ଦିନ ଟିକେ କି ମାନେ ଭଲ ଟିକେ ଚାଲେ।
ସେ କ ଇପି ପରେଇକିନି କରନ୍ତି କି କହନ୍ତି କି ବନ୍ଧାକୋବି ନହେଲେ ଇ ଇପି ପୁରେଇକିନା ଯୋଉ କରନ୍ତି
ଯିଏ ହୋମ ମେଡ କଲା ସିଏ ମାନେ ଘରେ ଯଦି ବନେଇବ ଯଦି ତମେ ମଇଦାରେ ନ ବନେଇକି ତମେ ଅଟାରେ ବି ବନେଇ ପାରିବ। ଅଟାରେ ବନେଇଲେ ନିଜେ ମାନେ ଷ୍ଟପିଙ୍ଗ ତମେ ନିଜେ ଯାହା ଆଡ କରିପାରିବ କି ଛି ଅସୁବିଧା ନାହିଁ ପନିର ହଉ କିମ୍ବା ନି ମ୍ୟାଗି ଫଗି ହଉ କି ଚାଉମିିନ ହଉ ତମେ ସେଥିରେ ଯାହା ଦେଇକିବି ଆଡ୍ କରିପାରିବ।
ଆଜ୍ଞା।
ସେଇ ମୋମୋ ସେପ୍ ଦେଇକି ଟିକେ ହାଲକା ଆଞ୍ଚରେ ଦେଇ ସିଝାଯାଏ ସେମିତି ନାଇଁ ମୁଁ ନିଜେ ନିଜେ ହାତରେ ହିଁ ମୋ ଡେ ମୋର କିଛି ମାନେ ମେ ସିନ୍ ଫେଶିନ କିଛି ନାହିଁ ନିଜେ ହାତରେ ବନାଏ ନିଜେ ହାତରେ ବେଲେ ସବୁ ଏମିତି ଗୁପ୍ ଚୁପ୍ ଏମିତି ଆମର ହଁ ଘରେ ଟିକେ ସାହାଯ୍ୟ କରୁଛନ୍ତି ମାନେ ବେଲା ବୁଲି ଟିକେ କରିଦଉଛନ୍ତି ସେତିକି ଆଉ। ଆଉ ବାକି ନିଜେ ସବୁ ମୁଁ ମୋଡେ ତିନିଶହ ଚାରିଶହ ପିସ୍ ବସିକି ନିଜେ ବନାଏ ଆଉ ଦି ଘଣ୍ଟା ତିନି ଘଣ୍ଟା ଲାଗିଯାଏ ଆଉ। ମାନେ ଦୁଇଶହ ପିସ୍ ମୋଡିିବାକୁ ଏଇ ଘଣ୍ଟା ଟେ ଦେଢ ଘଣ୍ଟା ଭିତରେ ମୋ ଟାଇମ୍ ଲାଗେ।
ହ
ସେମିତି ଦି ଘଣ୍ଟା ରୁ ଅଢେଇ ଘଣ୍ଟା ଭିତରେ ସରିଯାଏ କାମ ଆଉ ଧର ଦଶଟା ରୁ କାମ ହେଲା ଏଇ ଦିଟା ଭିତରେ ସରିଯାଏ। ଏବେ ତ ତିନି ଚାରି ଦିନ ହେଲା ବନ୍ଦ ସିଆଡେ ଆସିଚି ଭାଇର ବାହାଘରକୁ ନା ସେଥିପାଇଁ।
ଆ ଆଜ୍ଞା ଭଲ ଯାଅ ଗୋ କ୍ଟୋବର
ଆଉ ରାତିରେ କଣ ରୋଷେଇବାସ କରିବେ?
ଖାଇଥିଲୁ ଶଇଲା ଆଉ ରାତିରେ ଆଉ କିଛି ଖାଇବାର ନାଇଁ। ସେଉ ଖାଇଥିଲ ନା ଇଛା ନାଇଁ ତେଲ ଜିନିଷ ଖାଇଲା ପରେ ଆଉ ହଁ।
ଆଉ ଭାତ ଫାତ କି ରୁଟି ଫୁଟି ଖାଉନାହାନ୍ତି?
ନା ଭାତ ଲେଟ୍ ରେ ଖାଇଲୁ ଇଛା ନାଇଁ ଭାତ ଦି ଥର ଖାଇ ତିିନି ଥର
ହଁ ଦିନକ ଦିଥର ଖାଇଛ। ସେଥିପାଇଁ ଟିକେ ହଲକା ଜିନିଷ ଏଇ ପାଗକୁ ଖାଇଲେ ବସା
ହଁ ହଁ ହଁ ବର୍ଷା ତ ଦିନ ମାନ ଢାଳୁଛି ଦିନ ମାନ। ଏର୍ଯ୍ୟନ୍ତ ବି ପକେଇଲାଣି ଜୋର୍ ରେ ବାହରେ ଯାଇଁ କଥା ହେ
ଆ ଆ
ସାଉଣ୍ଡ ଶୁଭୁଚି ଅଧିକ ଜୋର୍ ରେ ବର୍ଷା।
ହଁ ଲଘୁଚାପ ଟା ଅଛି ନା ସେଥିପାଇଁ ଟିକେ ବର୍ଷା ଟା ଦିନେ ଆଗ ହଉଛି ଏବେ ଆମ ଆଡେ ତ ଏପଟେ ବି ହଉଛି ଛାଡିିନଥା
ଚାଷ ବେଳକୁ ପାଣି ଦରକାର ଏଇ ଆରମ୍ଭ ରୁ ତ ଏତେନକା ହଉଛି। ଚାଷ ବେଳକୁ ନଥିବ ଧାନ।
ହଁ ହଁ ହଁ।
ଆଜ୍ଞା ଆଜ୍ଞା।
ହୁଁ ଏବେ ସବୁ ତଳି ପକି ସାରିଲାଣି ରୋଇଲା ଆସି ଭାରି ହଇରାଣ।
ହଁ ସେ ହଁ ରୁଆ ଆରମ୍ଭ ହେଇଗଲା ରୁଆ ରୁ ହେଇନି ତଳି ବି ଚାଲିଛି। ଯେ କହିବେ ଏବେ ହେଇଯାଉଛି କି ଆମର ଜଏଣ୍ଟ ଫାମିଲି ସମସ୍ତେ ଅଛନ୍ତି। ଦାଦା ଖୁଡି ହଁ ହଁ ହଁ।
ହୁଁ ଆଉ ଆପଣ ମ୍ୟାରଟ ନାଁ?
ନାଁ ନାଁ।
ମ୍ୟାରଡ୍ ନାହାନ୍ତି ଆପଣ?
ନାନ୍ତି ନାଁ ହେଇନି ଏବେ ହବ ଆଉ।
ଆପଣ କଣ କରନ୍ତି?
ମୁଁ ଏମିତି ଗ୍ରାଜୁଏସନ ପଢ଼ିକି ଏମିତି ଅଛି ଆଉ।
କଣ ନେଇ
ଭାଇ ଟାଇମ ଭାଇ ରଖୁଛି ଆପଣ ସ କଥା ହେଇକି ଭଲ ଲାଗିଲା ଆପଣ ନେ କରନ୍ତୁ ଆଜ୍ଞା ଆଜ୍ଞା।